ଭାଇ ଜୟ ଜଗନ୍ନାଥ
ହାଲୋ।
ହାଲୋ।
ହାଲୋ।
ହ୍ୟାଲୋ ହ୍ୟାଲୋ।
ହଲୋ ହ୍ୟାଲୋ।
ହ୍ୟାଲୋ। ହେଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ ଭାଇ କହୁନ ହ୍ୟାଲୋ।
ହ୍ୟାଲୋ।
ଠିକ ଅଛି ଭାଇ କହୁନ। ହାଲୋ।
ଆପଣଙ୍କ କଥା ମତେ ଶୁଭୁନି।
ହ୍ୟାଲୋ ହ୍ୟାଲୋ ହଁ ଭାଇ ହଁ ଭାଇ
ନାଇଁ ଭାଇ ଆପଣଙ୍କ କଥା
ଆ ସବୁ
ଠିକ ଅଛି କହିଚାଲ ରୁହନି।
ଓକେ ଭାଇ ସକାଳେ ସକାଳେ ଆପଣ କଣ ବ୍ରେକ୍ଫାଷ୍ଟ କଣ କରିଚନ୍ତି?
ମୋର ଖାଇଥିଲି ଆଉ। ଆପଣ?
ଆଚ୍ଛା। ମୁଁ ଭାଇ ସକାଳେ ଆମ ଗାଈ ଦୁୁହାଁଆଁ ହେଇଥିଲା କ୍ଷୀର ଅଳ୍ପ ଟିକେ କ୍ଷୀର ଆଉ ଛତୁଆ ଗୁଣ୍ଡ ଗୋଳେଇକି ଖାଇ ଦେଇେଚି ଭା ଏବେ ପର୍ଯ୍ୟନ୍ତ ଖାଇନି ଆଉ। ହଁ ଭାଇ ସକାଳେ ଆଉ କଣ ଆଉ ଆମେ ଓଡିଆ ଘର ପୁଆ ଛ ପୋହା ନହେଲେ ବିସ୍କିଟ୍ କି ଚୁଡ଼ା କଦଳୀ ଭାତ ତ ସହି ତ ଆଜି ଭାଇ ଅଣ୍ଡା ଝୋଳ ହେଇଚି। ଆଉ ଆପଣ କଣ ଖାଇଚନ୍ତି ସକାଳେ କହିଲେ।
ହଁ ସକାଳେ ଖାଇଥିଲି ଆଉ। ମୁଁ ତ ଉପମା ତରକାରୀ ଉଂ ଫେରେ କଣଁ ଖାଇବି ଆଉ।
ଏବେ ଆପଣଙ୍କ କଥା ଶୁଖିଲା ଉପମ ତରକାରୀ ଖଇଥିଲେ ବହୁତ ବଢିଆ।
ହଁ ଗ୍ଲିଚ ଥିଲା ବୋଲି ଶୁଣୁନଥିଲା ଆଉ।
ଆ ଆ-ଆ-ଆ -ଆପ ର ଆପ ର କିଛି ସୁବୁଚି।
ବେ ଆଉ ଆପଣ କଣ ସବୁ ଖବର ଦେହ ଫେୟ ସବୁ ଠିକ ଅଛି।
ଠିକ ଅଛି ନାଇଁ ମତେ ଗୋଟେ ଜିନିଷ ଖୁସି ଲାଗିଲା ଆପଣଙ୍କ ସହିତ ପୁଣି ଥରେ କଥା ହେଇ ପାରିଲି ଆଗରୁ କଥା ହେଇଥିଲି ବହୁତ ଭଲ ଭଲ କଥା କହିଥିଲେ ମତେ ଭଲ ଲାଗିଥିଲା ମୁଁ କହିଲି ନାଇଁ ଭାଇଙ୍କ ସହିତ କଥା ହେବା ବହୁତ ଭଲ ଲାଗିବ।
ମୋର ଏଇ ଓ ମୁଁ ବି ଏତି କଥା ହୋଉଥିଲି ଏନେ ଯ ଟିକେ ସମୟ ପୂର୍ବରୁ ଏବେ ଆପଣଙ୍କ କଲ୍ ଆସିଲା ଟିକେ ବାଫଯିସ ହେଲାବୋଲି କଥା ହେଇହୋଉନଥିଲା ଆଉ।
ଆପଣଙ୍କ ଆପ ଆପଣ ଯୋଉ କଲ ଥିଲେ ସେଇଟା ଶୁ ଶୁଣ ଯାଉଥିଲା ଠିକ ସେ।
ନାଇ ମୋର ଏବେ ଜସ୍ ଟିକେ ସମୟ ପୂର୍ବରୁ ଗୋଟେ କଟିଗଲା ଆଉ ଗୋଟିଏ ମେଁ ଆସେପଟ୍ ହେଇଥିଲା ଏବେ ତାପରେ ଏବେ ଆଜ୍ଞା।
ମୋର ବି କଲି ସେମତି ହେଲା। ଗୋ
ହଁ ଏବେ ଟିକେ ଅଂ ମାନେ ବହୁତ ଲୋକ ବ୍ୟବହାର କରୁଚନ୍ତି ତ ଟି ଟିକେ ଅଂ ମାନେ ଗହଳି ପାଇଁ ବନ୍ଦ ହେଇଯାଉଚି।
ଠିକ ଅଛି କିଛି ନାହିଁ କିଛି ନାଇଁ ଆଉ ଭାଇ ଆଜି ସନ୍ଧ୍ୟାରେ ପ୍ଲାନ କଣ କଣ କରୁଚନ୍ତି?
ସକାଳେ ଟିକେ ଯାଇଥିଲି ଖେଳିୟାକୁ, ମ୍ୟାଚ ଥିଲା। ସାଙ୍ଗମାନେ ସହିତ, ମ୍ୟାଚ ପକେଇଥିଲେ। ଚାର ତାରିଖ, ମ୍ୟାଚ ପଖେଇ ଦେଇଚନ୍ତି। ଖାଲି ଡାକୁଚନ୍ତି ଆସ, ଆସ ଖେଳିବାକୁ। ଏବେ ଯିବୁ ସନ୍ଧ୍ୟାରେ ହଁ କ୍ରିକେଟ ଟିକେ ଖେଳିୟାକୁ ଯିବୁ ଆଉ। ସନ୍ଧ୍ୟାବେଳକୁ ପ୍ଲାନ୍ ଅଛି ଟି ଟିକେ କରିବେ ପକଡା, ଫକଡା ବୋଲି କଣ, କହୁଚନ୍ତି। ସାଙ୍ଗମାନେ। ଦେଖା ଯାଉ ରୋଷେଇ, ଫୋଷେଇ ଟିକେ ହବ ଆଉ।
ହଉ ବୁଲ ଆଜି ଉଇକେଣ୍ଟ୍ ରେ, ଆଜି ଟିକେ ଚିଲ କରନ୍ତୁ।
ହଁ ଏଇ ଟାଇମ ତ ଟିକିଏ ସମୟ ଟିକେ ମିଳୁ ଚି, ସମସ୍ତଙ୍କୁ। ସମସ୍ତେ ଯିଏ ଯାର ବ୍ୟସ୍ତ।
ହଁ। ବ୍ୟସ୍ତବହୁଳ ଜୀବନ ସମ ସମସ୍ତଙ୍କ ନିଜ, ନିଜ ରାସ୍ତାରେ।
ହଁ। ଏଇ ଟିକେ ସମୟ, ମିଳିଲେ କେତେଳେ, କଣ। ଟିକେ ଖେଳିଦବା କଥା, ଟିକେ କଣ, ମାନେ ଅଂ, ଖାଇବା, ପିଇବା କରି କି ଭୋଜି, ଭୁଜି ଟିଏ କରି ଦବା କଥା।
ହୁଁ ନିହାତି।
ଆଉ' ଆପଣଙ୍କର, କଣ ଆଜି ପ୍ଲାନ ଅଛି? ମାନେ ବିକାଶର ଙ୍କ।
ସକାଳେ ଖରା ଆମର ଆଜି, ଭାଇ ସତ କହୁଛି। ଆଜି ଟିକେ କଣ? ବଢି ଯାଇଛି ଖରା, ଆଉ।
ଆଜି ଟିକେ ବହୁତ ଗରମ ଲାଗୁଛି। କାଲି ଟିକେ ବଢିଥିଲା, ଆଜି ଆହୁରି ବଢିଗଲା।
ଗୁଳୁ ଗୁଳି।
ହଁ, ମଝିରେ କେତେଦିନ ବର୍ଷା ହେଲା, ବହୁତ ଭଲ ଲାଗୁଥିଲା।
ହୁଁ, ମଝିରେ ବି ପୁରା କଅଁଳ ପାଗ କଲା ନା।
ହଁ, ମଝିରେ ଟିକେ ଠିକ, ଠାକ ଥିଲା। ଏବେ କଣ ଏତେ ଗରମ। ତଥାପି, କାଲି ତ ସକାଳ ଟିକେ ଗରମ ହେଲା ତାପରେ, ଦିଟା ତିନିଟା ବେଳକୁ ଦିପହର, ଟିକେ ଥଣ୍ଡା, ଥଣ୍ଡା ପାଗ ଦେଇଥିଲା।
ଆଚ୍ଛା।
ସେ ମୌସୁମୀ ବି ଠିକ୍ ସେ ଆସିନି। ଏ ବର୍ଷା ଟିକେ ହଉନି ଆଉ।
ହେଲେ ଟିକେ ଚାଷ, ବାସ କେ ବୁନି, ଦାନ ଫାନ ବୁଣା ହେଇକି, ବର୍ଷା ନାହିଁ କଣ କରି ବା
କେତେ କଣ, ଚାଷ ହୋ- ମାନେ କଣ, କଣ ଚାଷ କରୁଛନ୍ତି?
ଆମର, ପ୍-ପ୍ରଧାନ ଚାଷ କହିଲେ ଧାନ। ଆଉ ଧାନ ଚାଷ ହୁଏ, ଆଉ ଘରେ ଯାହା, ପରିବା ପତ୍ର, ଛୋଟ ମୋଟ ଯାହା ଲାଗେ ଆଉ। ନିଜେ ଖାଇବା ପାଇଁ। ବିକିବା ଉଦେସ
ହଁ। ଧାନ ବି ନିଜେ ରଖୁଛନ୍ତି ନା ଧାନ ଦଉଛନ୍ତି?
କଣ କହିଲେ?
ଧାନ ବାହାରେ ଦଉଛନ୍ତି ନା, ଧାନ ନିଜେ ରଖୁଛନ୍ତି?
ଧାନ ନିଜେ ଖାଇବା ପାଇଁ, ଯେତିକି ରଖା ହୁଏ, ରଖା ହୁଏ ବାକି ତକ ଧାନ ବିକି ଦିଆ ହୁଏ, ମଣ୍ଡିକୁ ଦେଇ ଦିଆ ହୁଏ।
ହଁ ସେଟା ଠିକ ଆଉ ଯା ହଉ, ଆପଣ ନିଜେ ମାନେ, ଧାନ ନିଜେ ଖାଉଛନ୍ତି ସେଇଟା ଭଲ କଥା। ଲୋକ ଆମର, ତ ଏଠି ମାନେ ସହରାଞ୍ଚଳରେ ତ, ଲୋକ ଖାଲି ଆମର ମାନେ, ଆମର ବି ଗାଁରେ ଜମି, ଫମି ଥିଲା। ଆଉ ସେ ପଡିଛି ପଞ୍ଜରା ହେଇକି, କିଛି ଲୋକମାନେ କିଛି କରୁ ନାହିଁ ନାଇଁ। ଗାଁରେ କେହି ରହିଲେନି। ନା ବଡ ବାପା ରହିଲେ, ନା ଆମେ ରହିଲେ। ଗାଁରେ ନାଁ କିଏ ରହିଲେ ନା ଗାଁ ଚଳି କିଏ ଚାଷ, ବାସ କଲେ, ଜମିଟା ତ ସେମିତି ବଢିଛି, ଜଙ୍ଗଲ ହେଇକି।
ଠିକ ଅଛି, କିଛି ନାହିଁ, ଆଉ ସୁବିଧା ଥିଲେ କରିପାରନ୍ତେ। ଯଦି କେବେ
ହଁ ଯିଏ ଯାର ସହରକୁ ପଳେଇ ଯାଉ କିଏ ଆଉ ମାନେ
ସେଇ କଥା।
ଚାଷ ଜମି ସନ୍ ଚାଷ କରିବା ଭଲ କଥା। ମୋର ବହୁତ ଇଚ୍ଛା କି ଚାଷ ଜମିରେ ଚାଲୁଥିବ କାମ ଫାମ ବି ଚାଲୁଥିବ। ଏ ମଝିରେ କେତେବେଳେ ଛୁଟି ପାଇଲେ ଘରକୁ ଯାଅ। ଗାଁ କୁ ଟିକେ ଯାଅ। ଯାଇକି ଚାଷ ବାସ ଦେଖିକି ଆସ କେମିତି। ଚାଲିଚି ଲୋକ ରଖା ରଖିରେ କରନ୍ତୁ। ନିଜେ ଯେତେବେଳେ ଇଚ୍ଛା ହେଲା ତୋମେ ନିଜେ ବି ଲାଗି ପଡ ଟିକେ। ଏୟା ସମୟ ହଉନି ପଢାପଢି, ଚାକିରି ବାକିରି। ସବୁ ଲୋକ ବାହାରେ ରହିଲେଣି। ଆଉ କିଏ ରହୁଛି।
ଆ ନିଜେ ଯାହା ତେରେ ଯୋଉ କଷ୍ଟ କରିକି ଯୋଉ ଜିନିଷ ଟା କମି କରିଥିବେ। ପାଣି ଦେଇଥିବେ, ଖୋଳିଥିବେ ଦେଇକି ଖୁସେଇଥିବେ, ସାର ଦେଇଥିବେ। ସେଇ ନିଜ ହାତର ଖାଇବା ଟା ସେଟା ବଡ ଅନୁଭବ ହେଇ
ହଁ ମାନେ ଚାଷ କରିବା ସହଜ କଥା ବି ନୁହେଁ। କି ଚାଷ କରି ନିଜ ଉପରେ ଭାବିବାକୁ ପଡିବ କି ନିଜ ପିଲା ଭଳିଆ ତାଙ୍କୁ ସେମିତି ରଖିବାକୁ ପଡିବ। ପୁରା ଯତ୍ନ ନେଲେ ଯାଇକି ଚାଷ ଟା ଭଲ ହବ।
ଏଇ ଗଛ ଲଗେଇ ଦେଲେ ଯେ ହଅନ୍ତା ସମସ୍ତେ ଗଛ ଲଗେଇକି ପଳେଇ ଆସନ୍ତେ। ଆଉ ଆପଣ ଆଜି କଣ ଖାଇବାର ସ ମାନେ
ଭାଇ ଘରେ ମାମା ଙ୍କୁ ପଚାରିଲି ଗଲି ଚିକେନ୍ ଆଣି ବି ନା କଣ ସେ ମନା କଲା ନା ଆଣିବି। ଫ୍ରିଜ୍ ରେ ଅଣ୍ଡା ଅଛି ଅଣ୍ଡା ଝୋଳ କରିଦେବି। ଅଣ୍ଡା ଝୋଳ ଭାତ, ଗରମ ଭାତ। ଖିଆ ହେଇନି। ଖିଆ ହବ। ଆଉ ଟିକେ ପରେ ଆଉ।
ଯାଉ ପନ୍ଦର ଅଧେ ଘଣ୍ଟେ ଯାଉ, ଏ ସେ କହିଲେ ଗୋଟେ ବେଳୁ ଖାଇଲେ ଆରାମସେ ହବ। ଆଉ ଆପଣଙ୍କର ଯୋଉ କଣ ମାନେ ପ୍ରିପାରେସନ୍ କେମତି ଚାଲିଚି ପରୀକ୍ଷା ପାଇଁ?
ଚାଲି ଭାଇ ଚାଲିଚି ଆସ୍ତେ ଆସ୍ତେ ବଡ ହଉଚୁ
ଆଜ୍ଞା।
ଯୁଗପଥ
ହଁ। ଆଜ୍ଞା, ଟିକେ ଆପଣଙ୍କ ବଥା କଟୁଚି ଟିକେ। ଭଲରେ ଆସୁ ନାହିଁ। ଠିକ ଅଛି କିଛି ଅସୁବିଧା ନାହିଁ। ଆପଣ ଯୋଉ ତ ଯୋଉ ଇଏ କହିଲେ ଆପଣ ଯୋଉ ଆପଣ ସେପଟେ ସାଇଟରେ ଖଜୁରୀ ଗ ଛ ଭଲ ହୁଏ?
କୋଉ ଗଛ କହିଲେ?
ଖଜୁରୀ।
ଖଜୁରୀ ଆମର ମାନେ ହଁ ଏ ଜଙ୍ଗଲ ଖଜୁରୁ ନା ହୁଏ, ପୋଖରୀ କୂଳରେ ଖଜୁରୀ ଗଛ ଥାଏ, ସେଇଗୁଡା ତ କହୁଚନ୍ତି ଆମର ହଁ ହୁଏ।
ହଁ ତାଳ ଆପଣଙ୍କ ସେଠି ହୁଏନି ବୋଧେ?
କଣ କହିଲେ?
ତାଳ ଗଛ।
ତାଳ ଗ ଗଛ ହୁଏ ନା ଅଛି ତାଳ ଗଛ ତାଳ ତାଳ ପକୁଡି ହୁଏ ଆମର ତାଳ ପୂର୍ବରୁ ଯୋଉ ତାଳ ସଜ ଟା କିିଆ ହୁଏ ସେଟା ବି ହୁଏ ତାଳ ଗଛ ଅଛି ନା? ପୁରା ଆମେ ଗାଁ ରେ ବିଲଙ୍ଗ କରୁଚୁ ସବୁ କିଛି ଭାଇ ଅଛି।
ହଁ ଆମର ସେପଟେ ନୟାଗଡ ସେଇଟ ରେ ଲୋକ ଅଛନ୍ତି ଆମର ମାନେ ଆମ ଆମ ପରିବାର ଲୋକ ସମ୍ପର୍କୀୟ ଲୋକ। ତାଙ୍କର ସେପଟେ ଆଖୁ ବାଖୁ ଚାଷ ବହୁତ ବଢିଆ ସୁନ୍ଦର ହୁଏ। ଆଖୁ ଚାଷ ମୁଁ ଦେଖିବାକୁ ଯାଏ ତାଙ୍କର ବହୁତ ବଢିଆ ତାଙ୍କ ବିଲରେ ଲଗେଇଥିବେ ଚାଷ ମାନେ ତାଙ୍କର ଧାନ ଚାଷ ଚାଲିଥିବ ତା
ହଁ।
ଆଜ୍ଞା ତାଙ୍କ ଚାଷ ପାଖରେ ଲଗେଇଥିବେ ଆଖୁ ସେ ଆଖୁ ଆମେ ଗଛ ଧାନ ସେ ଦେଖିବାକୁ ଯିବୁ ସେଠି
ଆଖୁ ପାରି ଚୋରି ନା ମାଗିକି?
ହୁଁ। ମାଗିବେ କଣ ସେଠି ଆମ ମାନେ ଚିହ୍ନା ଲୋକ ଗାଁ ଭିତରେ ଯିଏ ଯାହାର ଖାଇବାକୁ ତମକୁ କିଛି କହି ଆମ୍ବ ହଉ ଆଖୁ ହଉ ଆମ୍ବ ତୋଟାରେ ପଶିବ ଯାହା ଇଚ୍ଛା ତମେ ଖାଇବ। ହଁ ନେଇକି ଯିବନି ନେଇକି ଦେଖେଇ ଗଲେ ଲୋକ କହିବେ। ଅନେଇକି ପଳେଇଲେ। ଖାଇବ ଯେତେ ଖାଉଛ ଖାଉ ବସିକି ଆମ୍ବ ରେ ଆମର ତ ନିଜ ଗାଁରେ। ଆମର ପୁରୀ ପିପିଲି ସାଇଡି ଘର। ଏପଟେ ଆମେ ବସି ପଡିବୁ ଆମ- ଆମ୍ୱ ତୋଟାରେ ପସିଯିବୁ ଯାହା ମିଳିଲା ଯେତେ ପର୍ଯ୍ୟନ୍ତ ଇଚ୍ଛା ହଉଛି ମନ ପୁୁରିଲା ପର୍ଯ୍ୟନ୍ତ ଖାଇବୁ ତା - ଘରକୁ ଆସି। ପୋଖରୀରେ ଗାଧେଇକି ଘରକୁ ଆସିବୁ ନଈ କୂଲେରେ ବସିବୁ ନଈକୁଳରେ କଲିମି ଆମ୍ବ- ବଡ ବଡ ହେଇଥିବ ଆଉ ଆସିକି ଖାଉଥିବୁ। ହଉ ସମୟ ହେଇଯାଇଛି। ହଁ ମୁଁ ରଖୁଛି ଆଜ୍ଞା ହଁ।